ହ୍ୟାଲୋ ହଁ କୁହ। ହ୍ୟାଲୋ।
ମେ ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ କାଁଇଁ ପୁରାପୁରି କଲ ତମେ ପୁରା ପୁରି କଲଣି ବ୍ୟାଗ ସବୁ।
ଅଁ କଣ ପାଇଁ କି।
ଏ ବୁଲା ବୁଲି ଯାଇଥାନ୍ତେ ପରା।
ଓ ବୁଲାବୁଲି ପାଇଁ। ଏ ଯୋଉ ଏବେ କି ଏବେ ଆମପା ଯିବା ଡିସେମ୍ବର ବେଳକୁ ଏବେଠୁ କଣ ପ୍ୟାକିଂ କରିବି।
ଆଉ ସବୁ କିଣାକୁଣି କରିବ ନା ଦେଖିକି ଆଉ ଯିବା ସୁଇଜରଲ୍ୟାଣ୍ଡ ଆଉ କଣ ଏତେ ବାଟ ଯିବା ଗୋଟେ ଭଲ କି ଡ୍ରେସ ସବୁ ନ କିଣିଲେ ହବ କି। ସେପଟେ ଯାହା ହେଲେ ଥଣ୍ଡା ସେପଟେ ଯାହା ହେଲେ ଥଣ୍ଡା ଜାଗା ଆଉ ଥଣ୍ଡା ଜିନିଷ ସହିତ ତ ଭଲ ଟିକେ ଦେଖିକି ଡ୍ରେସ ସବୁ ନବାକୁ ପଡିବ ଆଉ ଦେଖିକି ଆଉ। ଆଉ ଯାହେଲେ ଏପଟେ ହେଇକି ଯିବା। ଏଇଠୁ ଆମର ଦୁବାଇ କୁ ଫ୍ଲାଇଟ୍ ଅଛି ଭୁବନେଶ୍ଵରରୁୁ ଡାଇରେକ୍ଟ ଦୁବାଇ ଦୁବାଇ ରୁ ତା ତା ପରେ ସୁଇଜରଲ୍ୟାଣ୍ଡ କୁ ଫ୍ଲାଇଟ୍ ଟା ଆଉ।
ଓହୋ ମୁଁ କଣ କହୁଥିଲି କହିଲ। ଆଉ ଆମେ ମାନେ ଯୋଉ ସୁଇଜରଲ୍ୟାଣ୍ଡ ହରିକା ଯିବା ବୋଲି କହୁଚ ଏତେ ବାଟ ଫ୍ଲାଇଟ ରେ ଟିକେଟଅରିକା ଏବେଠୁ କରିଦବା ନା ଆଉ ପରେ କରିବା। କାରଣ ଏତେ ବାଟ ଯାହାହେଲେ ବି ସୁଇଜରଲ୍ୟାଣ୍ଡ ଟା ବହୁତ ଏକ୍ସପେନସିଭ କଣ୍ଟ୍ରି। ଟା ଯା ତାର ପଇସା ପତ୍ର ବହୁତ ଅଧିକ। ଆମେ ଏତେ ବାଟ ଯାଇକି ନା ଏତେ ପଇସା ଖର୍ଚ୍ଚ କରିପାରିବା ନା। ନା ଏକା ଯିବା ନା କୋଉ କୋଉ ମାନେ ଯିବା?
ନାଇଁ ଟିକେଟ ଟା ପରା ଦଉ ଚି ଗୋଟେ କମ୍ପାନୀ ଥ୍ରୁ ରୁ ଆସିଚି ଫ୍ରିରେ। ସେ ଦଉଚି ସେଇଣ୍ଟନସିପ ପାଇଁ। ତମେ ଯାଇକି ସେଠି କାମ କରିବ ଅଳ୍ପ ଦିନି ତାପରେ ସେ ତମେ ହେଠି ବୁଲି ପାରିବ ଫ୍ରି ରେ ଟିକେଟ ଦଉଚି।
ଓହୋ ବୋଲି ଇଣ୍ଟନସିପ ପାଇଁ ତମର ଯୋଉଟା ପକେଇଥିଲ। ଆମେ ଯଉଗୁରା ପକେଇଥିଲେ ସେଇରା ଆସିଛି।
ହଁ ସବୁ ଆସିଛି ପରା ତମର ପି ଆସିଚି ସେଇଥିପାଇଁ କହୁଛି ପ୍ୟାକିଂ କର।
ଓହୋ ମୁଁ ଆଉ କଣ କହିଲ ମୋ ଫୋନ ଟା ଦି ତିନି ଦିନ ହେଲାଣି ଖରାପ ଥିଲା ତ। ମୁଁ ଆଉ ଚେକ୍ କରିନି ସେଥିପାଇଁ ମୁଁ ଆଉ ଜାଣିପାରିନି ଯା ହ ଆସିଲା ତାହେଲେ ଆଉ ହଉ। ଉଁ ହୁଁ ଗୋଟେ କାମ କରିବା ନହେଲେ ଆମେ ଯାଉଛେ ତ ତାହେଲେ ପାଞ୍ଚ ଛଅ ଜଣ।
ହଁ।
ପାଞ୍ଚ ଛଅ ଜଣଙ୍କ କୋଉ ଗୋଟେ ଦିନ ଠିକ କର। ଅଁ ଦିନେ ଯାଇଁକି ନା କଣ ଗୋଟେ ଯାହାହେଲେ ଡ୍ରେସ ପତ୍ର ଏତେ ଭଲ ଗୋଟେ ଜାଗାକୁ ଯିବା। ତ ବଢିଆ ଜାଗା ଦେଖିବାକୁ ବି ବଢିଆ ସ ଫଟ ଫଟ ବଢିଆ ଆସିବ। ଯାଇଁକି ଗୁରେ ଭଲ ଭଲ ଡ୍ରେସ୍ ପତ୍ର କିଣାକୁଣି କରନ୍ତେ। ନେଇ ନୂଆ କି ଯାଆନ୍ତିେ କାରଣ ସେଠି ବି ଦେଖୁନ ଯାହାହେଲେ ଆମର ଡ୍ରେସ୍‌ ହେଟି ଅଧିକ ଟଙ୍କା ଥିବ ନା। ଆମେ ଏଇଠୁ ଯାଇକିନା ଏକ ନମ୍ବର ମାର୍କେଟ କି କୋଉ ଜାଗା ଗୋଟେ ଯାଇକିନା କିଣାକୁଣି କରିକି ଆସନ୍ତେ। କଣ କୋହୁଚ ଭଲ ହୁଅନ୍ତାନି?
ହଁ ପରା ସେୟା କୋହୁଚି କାରଣ ଥଣ୍ଡା ଜାଗା ନା ସେଥିରେ ପୁଣି ଆମେ ଡିସେମ୍ବରରେ ଯିବା ମାନେ ବୋହୁତ ଥଣ୍ଡା ପଡୁଥିବ ବରଫ ଫରଫ ପଡୁଥିବ। ସେଇଥିପାଇଁ ଥଣ୍ଡା ଜିନିଷ ତ ପୁରା ଭଲ ଉଷୁମ ରହିଲା ବାଲା ଭଲ କୋଟ୍ ମେଞ୍ଚାଏ ନେଇକି ଯିବା। ଆଉ ଜ୍ୟାକେଟ୍ ଫ୍ୟାକେଟ୍ ସବୁ ଡ୍ରେସ୍ ଆଉ ଭଲ ଟିକେ ଷ୍ଟାଇଲ ବାଲା ଟିକେ ଦେଖିକି ସବୁ ସ କିଣାକୁଣି କରିବାକୁ ପଡିବ ଆଉ।
ଓହୋ। ଅ ତାହେଲେ ଯିବା ମିଶିକି ନହେଲେ ସେମାନ ଙ୍କୁ ଫୋନ୍ କରିବା। ଯଦି କିଏ କିଏ ଯିବାକୁ ଚାହୁଁଥିବେ ଆମେ ଯାଇକି ନା ମିଶିକି ଯାଇ କିଣାକୁଣି କରିକି ଆଣନ୍ତେ ଭାରିବି। ଆଇଁଲେ ବି ଆମକୁ ଏଠି କଣ କରା ହୁଅନ୍ତା କହିଲ କମ୍ ରେଟରେ ମିଳନ୍ତା। ସେଠି ଅପେକ୍ଷା ସେଠି କାଳେ ପଇଷା ବୋହୁତ ଅଧିକ ନିଅନ୍ତି। ଆମ ଇଣ୍ଡିଆନ୍ କରେସିଂ ହିସାବରେ ତାର ଉଁ ପଇଷାଟା ବୋହୁତ ଅଧିକ। ଆମେ ଠୁ କିଣାକୁଣି କଲେ ଭଲ ରହିବ।
ସେଠି ସବୁ ଆମକୁ ହୋଟେଲ ଟା ଯେତିକି ଦିନି ରହିବା। ସେଠି ହୋଟେଲ ଆଉ ଖାଇବା ହୋଟେଲରେ ସେଠି ଦେବେ। ଏ ଆମ ଭାରତୀୟ ଖାଇବା ମିଳିବ ସେଠି। ଆଉ ସେ ହୋଟେଲରେ ଆଉ ଆଁ ଫ୍ଲାଇଟ୍ ଟିକେଟ୍ କୁ ହୋ ହୋଟେଲଟା ଆମ ପାଇଁ ଫ୍ରି। ସେପଟେ କମ୍ପାନୀ ତରଫରୁ ଦିଆଯିବ। ଆମେ ଯାହା ନବା ସେଟା ଆମେ ନିଜେ ଦେ ଦେଖିବା ଆଉ ବୁଲାବୁଲି ଟା ଏକ୍ସଟ୍ରା ଯୋଉଟା ସେଗୁଡା ଆମକୁ ନିଜେ ଦବା ଆଉ।
ହଁ ହଁ। ବୁଲାବୁଲିଟା ତ ଅ ହେଟା ତ ଆମ ଏଇ ଅନୁସାରେ ଆମେ ବୁଲିବା। କମ୍ପାନୀ ତ ଆମକୁ ଖାଲି ଦ ମୁଁ ହୁଁ କମ ହୋଟେ ଆଉ ଡିକେଟ୍ ଆଉ ଖାଇବା ପତ୍ର ଏଇ ତିନିଟା ନା
ହଁ। ଆଉ କମ୍ପାନୀ କହିଚି ଗାଡି ଦବ ବି ମାନେ ବୁଲାବୁଲି ସମୟରେ।
ହଁ ମାନେ କମ୍ପାନୀର ଗାଡି ଯୋଉ ଅଫିସ୍ ଯିବା ପାଇଁ ଯୋଉ ଟାଇମରେ ଯୋଉ ଗାଡି ଆମକୁ ଦିଆଯିବ ସବୁ ମିଶି ସେ ଯୋଉ ଯିବା।
ହଁ ସେଇଥିପାଇଁ ଗାଡି ଦବ ଆମେ ସେଇଥିରେ ବୁଲାବୁଲି କରିପାରିବା ଚାହିଁଲେ। ଆଉ କିଣାକୁଣି ଜିନିଷ ଟା ତ ସେଠି କିଛି ବେଶୀ କରିହବନି ଯୋଉଟା ଡ୍ରେସ୍ ପେଣ୍ଟ ସେଗୁଡା ସବୁ ଘରୁ କିଣାକୁଣି କରିକି ନବାକୁ ପଡିବ ଆଉ।
ଓହୋ। ହଁ ତ କିଣାକୁଣି ଟା ଯାହାହେଲେ ଆମେ ତ ଏଇଠୁ କିଣାକୁଣି କରିକି ନବା ଯାହାହେଲେ। ସେଠି ଆଉ ଆମେ ଏତେ ଜିନିଷ କିଣାକୁଣି କରିପାରିବା କି ସେଠି ତ କିଣାକୁଣି କରିପାରିବାନି। ଆମେ ଗୋଟେ କାମ କରିବା ଏଇଠୁ ଅଧା ଜିନିଷ କିଣାକୁଣି କରିକି ନେଇଯିବା। ଅଧା ଜିନିଷ କଣ ସବୁ ଡ୍ରେସ ପତ୍ରରା ଆମେ କିଣାକୁଣି କରି ନେଇଯିବା। ଆଉ ଯାହା ଗୋଟେ ଗୋଟେ କୁୁରକୁରି ସ୍ନାକ୍ ଜିନିଷ ଖାଇବା ଜିନିଷ ହେଲା। ସେଇରା ନେବା ଆଉ ଏତିକି ତ ଆଉ କଣ ନବା। ଖାଲି ମେନ୍ କଥା ହଉଛି ଡ୍ରେସ୍ ହରିକା ସେ କି ଯଉ ହେଠି ଭଲ ଭଲ ଜାଗା ଅଛି ବୋଧେ। ଯାଇଁକିନା ହେଠି ପିନ୍ଧିକି ଭଲ ଭଲ ଫଟ ଗୁରେ ଉଠେଇବା ନା ନାଇଁ?
ହଁ। ଡ୍ରେସ ଭଲ ଭଲ ନବ, ଟିକେ ଖାଇବା ଜିନିଷ, ଟିକେ ଅଳ୍ପ ବି ସାଙ୍ଗରେ ଆଉ ଯାହା ନିଜର ଜଉରା ପର୍ସନାଲ ଜିନିଷ ସ୍କିନ୍ କେୟାର ହେରିକାକି କଣ ରଖିଥିବ। ଆଉ କଣ ଆଉ ଟିକେ ଏଇ ଯୋଉ ଅ ଇନ ଯୋ ପଇସା ରଖିଥିବ ତାକୁ ପୁଣି ବଦଳେଇକି ସେପଟ ପଇସା କରିବାକୁ ପଡିବ ଯଉରା ଯେମତି ଆମେ ନିଜ ଖର୍ଚ୍ଚ ପାଇଁ। ଆଉ ପାସପୋର୍ଟ ଆଉ ଆଧାର କାର୍ଡ ସବୁ ତ ପାଖରେ ରଖିବାକୁ ପଡିବ।
ହଁ, ହଁ। ଆଧାର କାର୍ଡ ହେରିକା ତ ଯାହାହେଲେ ନେବାକୁ ପଡିବ ଏୟାରପୋର୍ଟରେ ଆମକୁ ଇଣ୍ଟରନେସନାଲ ଯେହେତୁ ଏଇଟା। ଆଧାରରେ ଯୋଉ ଅରିଜିନାଲ ଆଧାର କାର୍ଡ ଟା ବି ଦରକାର ପଡିବ ହେଟା ନବା। ଆଉ ଖୋଜ କ ନା କଲେଜ ତରଫରୁ ଆମକୁ କହିବେନି କି, କଣ, କଣ ଦରକାର କଣ, କଣ ନେଇକି ଯିବା। ଆଉ କମ୍ପାନୀର ଯାହା ମାନେ ସାର୍ଟିଫିକେଟ୍ ହରିକା ସେରା ବି ନବାକୁ ପଡ଼ିବ ଆମକୁ। ସବୁ ନେଇ ନୁଆଁ କିନା ଯିବା ଆଉ। ଯାହା ହଉ ଭଲ ହେଲା ଆମ ମାନଙ୍କ ଆଇଚି ଆମେ ଟିକେ ବୁଲି ଦେଇକି ପଳେଇ ଆସିବା। ଏମିତି ହାତ ଘରୁ ଖର୍ଚ୍ଚ କରିକି ଯାଇ ହେଇ ନଥାନ୍ତା।
ହଁ ପରା। ଆଉ କ କମ ଯାହା ତ ଇଣ୍ଟନସିପ ପାଇଁ ପୁଣି ଯାହା ହେଲେ ଦରକାର ଫାଇଲ। ଫାଇଲ ଲ ଆମର ଅ ଯୋଉ ସାର୍ଟିଫିକେଟହେରିକା ପଢା ସାର୍ଟିଫିକେଟ ସବୁ ଦରକାର ନା? ସେଗୁଡା ଫୁଣି ନେଇକି ଯିବାକୁ ପଡିବ, ଆଉ ଡ୍ରେସ ସେ ସବୁ ପୁରାପୁରି ଗୋଟେ ଦିଟା ଗୋଟେ ବ୍ୟାଗ୍ ପାଖରେ କାନ୍ଧରେ ରଖିବ ଆଉ ଗୋଟେ ଆଟାଚଟେ ନେଲେ ବଡ ବ୍ୟାଗ୍। ଯୋଉଥିରେ ଡ୍ରେସ୍ ପେଣ୍ଟ ରହିବ ସବୁ ସେଇଥିରେ ନବାକୁ ପଡିବ ଆଉ।
ହଁ, ହଁ ସେଇଟା ବି ନବାକୁ ପଡିବ ଆଉ। ଏତିକି ତ ଆଉ କଣ ଜିନିଷ ସେଠି ତ ଖାଇବା ହୋଟେଲ ହେରା ଫ୍ରି। ଆଉ ଆମର ଏତେ ପଇସା ଖର୍ଚ୍ଚ ହବନି ଖାଲି ଯାହା ବୁଲାବୁଲି। ସେ ଯେ ଯାହା ଖର୍ଚ୍ଚ କରିବ ସେତିକି ନହେଲେ ଏତେ ପଇସା ଆମର ତ ମେନ୍ ଜିନିଷ ଜିନିଷଟା ହଉଛି ରହିବା ଖାଇବା ଟା ଆଉ ଫ୍ଲାଇଟ ଟିକେଟ ଟା ଏଇଟା ହଉଛି ଅଧିକା ଜିନିଷ। ଅଧିକ ଟଙ୍କା ସବୁଠି ନିଆଯାଏ। ଆମର ତ ଏଇ ତିନିଟା କମ୍ପାନୀ ନବ ଦବ ଆମକୁ। ଆଉ ଆମର ଏତେ ଟେନସନ ନାହିଁ ଖାଲି ଯାହା ବୁଲାବୁଲି କରିବା ପାଇଁ। ଯେତିକି ଯାହା ଯିଏ ଯାହା ଖର୍ଚ୍ଚ କରିବ ସେଟା ନିଜ ଉପରେ ଡିପେଣ୍ଡ କରେ ଆଉ।
ହଁ ଆଉ ମେନରେ ତ ସବୁ। ମେନ୍ ତ ସବୁ କମ୍ପାନୀ ଦେଇଦେଲାଆଉ ଖର୍ଚ୍ଚ ବେଶି ନାହିଁ ଆଉ।
ଆଉ ଆମେ ତମର ମୋର କି ତମେ ପଚାରି ଦିଅ ସମସ୍ତଙ୍କୁ ତିନି ଚାରି ଜଣଙ୍କୁ ପଚାରି ଦିଅ। ଯୋଉମାନେ ଯିବେ, ଆମେ ଯାଇକିନା କୋଉଦିନ ଏମତି ତ ଖରା ଜୋର ହଉଛି, ସକାଳେ ଯାଇହବନି, ଯିବା ସନ୍ଧ୍ୟାବେଳେ ଯାଇକିନା କିଣାକୁଣି କରିକି ଧରିକି ଆସନ୍ତି।
ଏଇ ସନ୍ଧ୍ୟାବେଳେ ଯେ, ହେଲେ ଏବେ ଶୀତ ବସ୍ତ୍ର ଟାଇପର ତ ମିଳିବନି। ଆଉ କେତେଦିନ ଗଲେ କେ ବୋଧ ମିଳିଯିବ ଅକ୍ଟୋବର ନଭେମ୍ବର ଆଡକୁ। ଠୁ ମିଳିବା ଆରମ୍ଭ ହେଇଯିବ। ଆଉ ଏବେଠୁ ଯଦି କିଣାକୁଣି କରିବ, ସେ ଯୋଉରା ଟିକେ ଅଲଗା ପିନ୍ଧା ପିନ୍ଧି ଯାହା କରିବା ତା ଉପରେ କିଣାକୁଣି କରିପାରିବା। ଆଉ ଏ ଶୀତ ବସ୍ତ୍ର ତ ଏବେ ମିଳିବନି ପାଖାପାଖି ସେତେବେଳକୁ କିଣିବାକୁ ପଡିବ। ଆଉ ଏବେଠୁ ତ ପାସପୋର୍ଟ ଟା ତ ଆପ୍ଲାଏ କରିବାକୁ ପଡିବ, ପାସପୋର୍ଟ କୁ ଭିସା ନହେଲେ ତ ହବନି। ତମେ କଲଣି?
ନାଇଁ ମ ମୁଁ କାଇଁ କରିଚିକି ମୁଁ ତ ତମଠୁ ଏଇନା ଶୁଣୁଛି ଆମ ମାନଙ୍କ ନା ଆସି ଯିବା ପାଇଁ। ଆମର ଆସିଲେ ଆମେ ଏଇନା କେ ଆପ୍ଲାଏ କରିବା ଏଇଟା ବୋଧ ଯାହାହେଲେ ଏକା ସାଙ୍ଗରେ ସମସ୍ତେ ମିଶେଇିକି କରିବା କୁ ପଡିବ। ଏଟା ଯେହେତୁ ଆମେ ଯାଉଛେ କଲେଜ କି କ୍ୟାମ୍ପସ ତରଫରୁ। ସେଥିପାଇଁ ଆମକୁ ଏଇଟା ଏକା ସାଙ୍ଗରେ କଲେଜରେ ଆମକୁ ଯାହାହେଲେ ଟିକେ ହେ କରିବେ କରିବାର ଆଉ। କହିଲି ବା ଏକା ସାଙ୍ଗରେ କରିଦେଲେ ବି ଭଲ ହେବ ନହେଲେ କାଳେ ମୁଁ ଜାଣିଛି ପାସପୋର୍ଟ କି ଭିସା ବାହାର କଲାବେଳକୁ ବହୁତ ଧାଇଁବାକୁ ପଡେ।
ଏଟା ଆମର କଲେଜ ତରଫରୁ ହବ। କାରଣ ଏଟା ଷ୍ଟୁଡେଣ୍ଟ ମାନଙ୍କର ନା। ସେଇଦିନଟା କଲେଜ କରିବ, ଆମେ ଖାଲି ନିଜର ଯାହା କାଗଜ ପତ୍ର ଦରକ କାର ନେଇକି କଲେଜ ରେ ଦେଲେ ସେମାନେ ଆମର କାଢି କୁଡା କି ଦେବେ।
ଓହୋ ତାହେଲେ ଆମେ କଥା ହେଇକିନା ଆମେ କଲେଜ ସହିତ ଟିକେ ଲିଙ୍କରେ ଥିବା। କେତେବେଳୁ କଣ ମେସେଜ ହେରିକା କରିବେ। କେତେବେଳକୁ କଣ କହିବେ ଦେଖୁନ କେତେ ସ-ସାଙ୍ଗେ ସାଙ୍ଗେ କହିବେ ଏଇଟା ଆଣିକି ଦିଅ। ଯଦି ନ ଦେଖିଥିବ ପୁଣି ହଇରାଣ ହବୁ। ସେଥିପାଇଁ ଆମେ ଗୋଟେ କାମ କରିବା ସବୁବେଳେ ଅପଡେଟ ରହିଥିବା, ସାରଙ୍କୁ ଟିକେ ଫୋନ ବି ସବୁବେଳେ କରୁ କେତେବେଳୁ କଣ ଦରକାର ବୋଲି। ଦରକାର ହେଲେ ଗଲା ବେଳୁ ମାନେ କୌଣସି ଜିନିଷ ଆଇଲେ ଆମକୁ ସେ ସାଙ୍ଗେ ସାଙ୍ଗେ କହିବେ।
ହଁ ହଁ ମୁଁ ସେ ମୁଁ ସେୟା ଯାଇକି ପଚାରେ ଥରଟେ କଲ କୁ ସାର୍ କୁ କଲ କରିକି ପଚାରେ। ଆଉ ମୁଁ ଦେଖେ କଲ କରି ପଚାରେ ଆଉ ତମକୁ ଟିକେ ସମୟରେ କହୁଚି ଆଉ, ରଖୁଛି ଆ
ହଁ ହଁ ତମେ ପଚାରିକି ମୋତେ ତମେ କୁହ ଯାହା କ କହିଲେ ଆମେ ସେଇ ଜିନିଷ କରିବେ କାରଣ ଯାହାହେଲେ ଏବେ ସାର୍ଟିଫିକେଟ ଟା ଦରକାର ପଡିବ, ଯୋଉ ଯାହା ସାର୍ଟିଫିକେଟ ଟା। ବାହାର କରିଦେଇଥିଲେ ଏବେଠୁ ଭଲ। ଆଗକୁ ନହେଲେ ହଇରାଣ କରିବେ ସାଙ୍ଗେ ସାଙ୍ଗେ ବାହାର କଲା ବେଳକୁ।
ହଁ ହଁ ମୁଁ ପଚାରି ଦଉଛି।
ହଁ ହଁ ହଉ।